ହଁ।
ହଁ କୁଅ ସେଦିନ ପୁଣି ଆଉ କଣ ହେଲେ?
ହଁ ହଁ ହଁ।
ସେଦିନ।
ଆଉ ଏଇ ତ ସବୁ କଥା ଆମ ଲାଇଫରେ ଆଉ।
ପୁରା ରୁମ ରେ ସେଦିନ ପୁରା ପାଣି ପୁରା ।
ହଁ ପାଣି ପୁରା ଫୁଲ ତ ସବୁ ଯାହା ହେଲା କିନ୍ତୁ ଆମେ ଟିକେ ଯୋଉ ରୁମ୍ ମେଣ୍ଟ ଯୋଉ ଭାବିଥିଲି ପୁରୀ ଯିବା ପାଇଁ ସେଇଟା ହେଇ ହେଲା।
କଣ ସମସ୍ତେ ମନା କଲେ ନା।
ନା ନା ମନା କଲେନି ଆମର ଯଉଁ ଅଫିସ୍ ରେ ସେଠି ତ ଏକା ସାଙ୍ଗରେ ଛୁଟି ଦେଲେନି ଟୋଟାଲି। କହିଲେ ମୁଁ ଏକା ସାଙ୍ଗରେ ଚୁଟି ଦେଇହବନି। ତୁମେ ଯାହା କରୁଚ କର। ସେଇଟା ତ ଦୁଃଖ ଲାଗିଲା ଯେହେତୁ ଗୋଟେ ଅଫିସରେ ସମସ୍ତେ ଆମେ ସାଙ୍ଗ ହେଇ ଛୁଟି ନେଇଜିବା ।
ହଁ ସେଟା ମାନେ ସପ୍ତାହରେ ଗୋଟେ ଦିନ ଛୁଟି ନାଁହ ପଚାରିକି କହିଛିି ଆଉ।
ହଁ ହଁ। ସେଇଥିପାଇଁ ଆମେ ତ କୁଆଡ଼େ ଗଲୁନୁ ଆଉ।
ବହୁତ ଭଲ ଥିଲା ନା।
ହଁ ହଁ। ତ ଆମେ ଯୋଉ ସ୍ୱପ୍ନ ଦେଖିଥିଲୁ ପୁରୀରେ ଯାଇକି ଏମିତି ମଜା ମସ୍ତି। ସି ବିଜ ରେ ସେଇଟା ହେଇପାରିଲାନି। କିନ୍ତୁ ବାକି ଆଉ ଗୋଟେ ମୁଁ ଯୋଡ଼ି ଜବ କରିଥିଲି ଏ ରସୁଲଘଡ଼ରେ ସେଠ୍ ଇନ୍ସେଟ ଏଠି ଭଲ ମଜା ହେଲେ ସେଠି ଆମେ ଶା ପାଞ୍ଚ ଜଣ ଏକେଲା ଥିଲୁ ସେଠି ପାଖରେ ପୁରୀ
ହଁ।
ଆରାମ ସେ ପୁରା ଭୋରୁ ଚାରିଟା ରାତିରୁ ଚାରିଟା ରାତିରେ ତ ଗଲୁ କିନ୍ତୁ ସବୁ ଦିଟା ରାତିରେ ଉ ଠିକି ସମସ୍ତେ ପାଟ୍ ବାଇ ପାଟ୍ ଗାଧା ପାଦା କରି ଆରାମସେ ବାହାରି ବୁହରି ଗଲୁ। ସେଠୁ ତ ବହୁତ ହି ମଜା ହେଲା କାହିଁକିନା ରୁମ୍ ନେଇଗଲୁ ଗୋଟେ। ତାପରେ ତ ବିଚ୍ ରେ ଯୋଉ ଗାଧୁଆ ପାଧୁଆ ଯୋଉ ମଜା ଆ ତିନି ଘଣ୍ଟା ଭେଳିଆ କେବଳ ସମୁଦ୍ରରେ ଆମେ ମଜାମସ୍ତି କଲୁ।
ହଁ ସବୁ ମିଶିକି ଯାଇଥିଲା ନା?
ହଁ ସେଇଟା ଭଲ ମଜା ହେଇଥିଲା। କିନ୍ତୁ ଦର୍ଶନ କରିବାଟା ବହୁତ କଷ୍ଟ ଥିଲା।
ଭିଡ ଥିଲା ବୋଧେ।
ବହୁତି ଭିଡ ଥିଲା। ତା ପରେ ସେ ଗୋଟେ କଣ ଥିଲା ସଂକ୍ରାନ୍ତି ଆମେ ଜାଣି ନ ଥିଲୁ ପଳେଇ ଥିଲୁ, ସେଥିପାଇଁ?
ଓହୋ। ପୁରୀ ମନ୍ଦିର ତ ପ୍ରାୟ ଭିଡ଼ ରୁହେ କିନ୍ତୁ ରାତି ସମୟରେ ଟିକେ ଫାଙ୍କା ରୁହେ। ଫାଙ୍କା ବୋଲି କଣ, ସଦାବେଳେ ତ ଭିଡ ଲୋକ ଲାଇନରେ ରହିଥିବେ?
ହଁ। କିନ୍ତୁ ମୋ ଜଣିବାରେ ପୁରୀ ଝିବ ମାନେ ଗୋଟେ ଦୁଇ ଦିନ ରହିବ ରୁମ୍ ନେଇ କି? ତ କିଛିଟା ତ ଆମେ, ସେଠି ଇଏ କରିପାରିବୁ, ଯେଉଁ ଗୋଟେ ଦିନରେ ଯିବା ଆସିବା ଇଏ ସିଏ କିଛି ଲାଭ ନାହିଁ।
ଉଁ।
ଯାହା ତ ଯେମିତି କଷ୍ଟ ହେଲା ହେଲା କିନ୍ତୁ ଆସିଲା ବେଳକୁ ସେ ସାଙ୍ଗର ବାପା ଜଣେ ପୁରୀ ସାଙ୍ଗଟେ, ସେ ତାର ଆମକୁ ଖାଇବାକୁ ଦେଲା ଆଉ। ମଟର ସୁପ୍ ତ ପୁରୀର ଫେମସ୍। ୱାଅ, ମୁଁ ପୁରା ଫାଷ୍ଟ ଟାଇମ୍ ସେଇଟା ଖାଇଥିଲି, ଏତେ ଟେଷ୍ଟ ଏତେ ଥିଲା। ମୁଁ ବହୁତ ହିଁ ରାଗ କରେଇ ଖାଇଲି ପୁରା।
ହଁ ମଟର ସୁପ୍ ପୁରା ବହୁତ ଫେମସ୍, ସେ ଜାଗାରେ।
ଆ ବହୁତ ଟେଷ୍ଟି ଥିଲା। ମୁଁ ଗୋଟା କେବେ ଟ୍ରାଏ କରିନି। ମୁଁ ଯାଇ ସେକେଣ୍ଡ ଟାଇମ୍ ଗଲି ପୁରୀ, ସେଇ ଥର। ଆଉ ଯାହା ଛୋଟବେଳେ ଯାଇଥିଲି। ଛୋଟବେଳେ ତ ଛାଡ କିଛି ମନେ ନାହିଁ। ଏଇଥର ଯୋଉ ଗଲି, ସେ ଯୋଉ ମଜା। ତା ପରେ ଆସିଲୁ ପୁରା ସ୍ଲିପର ବସରେ ଶୋଇପଡ଼ିକି ଆସିଲୁ। ପୁଣି ଦେଖିଲା ବେଳକୁ ଏଗାରଟା ବାଜିଲଣି କୋଉ ଗୋଟା ନାହିଁ ରୁମ୍। ନାଇଁ ଅଟୋ ଆମକୁ ନେଇକି ଯିବା ପାଇଁ। ତଥାପି ବୁଝି ବୁଝି ଯାଇ ଦୋକାନରୁ ବୁଝିଲି, ଦୋକାନ ବାଲା ଜଣେ ଫୋନ୍ କଲା ବ ଅଟୋ ବାଲାକୁ। ସିଏ ଖାଲି ଅଳ୍ପ ବାଟ ନେଇ ଛାଡିଲା କିନ୍ତୁ ତିନିଶହ ଟଙ୍କା ନେଲା। ଆମେ କିନ୍ତୁ ମୁଁ ତିନିଶହ ଟଙ୍କା ନିଅ ପଛେ କିନ୍ତୁ ଛାଡିଦିଅ।
ବସ୍ ଷ୍ଟାଣ୍ଡରୁ ରୁମ୍
ହୁଁ। ହଁ କାଇଁ ନା ଏତେ ଏଗାରଟା ରାତି ହେଇଗଲା ନା। ସେଇଥିପାଇଁ।
ଓ। ହଁ। ରାତିରେ କାରଣ ବେଶି ଗାଡ଼ି ଫାଡ଼ି ନ ଥାଏ, ନା।
ହଁ ହଁ। ସେଠି ବି ଭଲ ଆମର ସାଙ୍ଗସାଥି କିଛି ମିଳିଗଲେ। ତା ପରେ ଆଉ ଗୋଟେ ସାଙ୍ଗ ବି କହିଲା ମୁଁ ତ ଧଉଳି ବି ଯାଇନଥିଲି ସିଏ ବି ଥିଲା ଧଉଳି ଯିବା ପାଇଁ ଲୋକାଲ ପିଲାଟା। ଗାଡି ନେଇକି ଆସିଲା। ଫାଷ୍ଟ୍ ଟାଇମ୍ ବି ଭୁବନେଶ୍ଵରରେ ମୁଁ ଗାଡି ଚଲେଇ ଥିଲି। କିବେ ମୁଁ ଗାଡି ଟ୍ରାଫିସ୍ ଦେଖି ଚଲାଏନା ଇଏଟା। ସିଗ୍ନାଲ୍ ଦେଇକି। ହଁ, ସେଇଟା ମୋର ଫାଷ୍ଟ ଟାଇମ୍ ଚଲେଇ ଥିଲି। ଘରେ ବି ସମସ୍ତେ ଗାଳି କରିଥିଲେ। କଣ ଭୁବନେଶ୍ୱରରେ ବି ଗାଡି ଚଲଉଛୁ। ମୁ କ ଇଲି ନା ନା। ମୁଁ ତ କହିଲି ତ ଆମେ ଗଲା ଭାଇ କଇଲେ ଚାଲ ମୁଁ ଆସିଲା ବେଳକୁ ଜାଣିଲି, ମୁଁ କଣ କେମିତିକା। ଆରାମ୍ ସେ ବୁଲାବୁଲି କରି କି ଆସିଲୁ।
ଯା ହଉ। ସେତେବେଳେ ବହୁତ ଆମେ ବାହାରେ ଥିଲେ ନା ବାହାରେ ଯେତେ ରହିବା ସେତେ ସାଙ୍ଗସଥି
ହଁ ହଁ ସେଇଟା ଆକ୍ଚୁଆଲି ଭଲ ଆମେ ଯୋଉ ଘରେ ଘରେ ଘର ଟେନସନ କିଛି ଥିନେ ବି ଟେନସନ ନଥିନେ ବି ଟେନସନ।
ହଁ।
ଘରୁ ବାହାର କଲେ ଅଲଗା ପ୍ରାୟ ମାଇଣ୍ଡ ରହେ।
ବାହାରକୁ ଗଲେ ମାଇଣ୍ଡ ଅ ଅଲଗା ରହେ। ସାଙ୍ଗସାଥି ତାଙ୍କ ସହିତ ମିଶିଲେ ମାଇଣ୍ଡଟା ଚେଞ୍ଜ୍ ହେଇଯାଏ। ଘରେ ରହିଲେ କଣ ଖାଲି କାମ କର ନହେଲେ କୌଣସି ଏଥିରେ ରୁହ ଖର ଟେନସନରେ ରୁହ।
ମୁଁ ତ ସବବେଳେ ଗାଳି ଶୁଣୁଛି ସେ ଆଉ। ଦେହ କିନ୍ତୁ ଘରେ ରହିଲା ପରେ ବେଶୀ ଖରାପ ମୋର କିନ୍ତୁ ବାହାରେ ରହିଲେ ମୋ ତ ଦେହ ପ୍ରତି କିଛି ଖରାପ ହୁଏନା
ବାହାରେ ରହିଲେ ଆମେ ଗୋଟେ ଚିନ୍ତାଧାରା ରହିବା ଯେ ଆମେ ଏଇ କାମ ଟା କରିବା।
କରିବା ଖାଲି ଅଫିଯିବା କେମିତି ଖାଇବା ସେଇଲା।
ହଁ ଆଉ ବଡିଟା ବଡିଟା ଯେତେ ଷ୍ଟ୍ରେସ୍ ନ ବା ଯେତେ କାମ କରିବ। ସେତେ ଚାଲୁଥିବ ସେମିତି କି ଜଣାପଡ଼େ ଯେଉଁଠୁ ଆମେ ବସିଯିବା। ସେଇଠୁ ଆମର ସବୁ ଇଏ ହବ।
ହଁ ଏଇଟା ତ ଠିକ କଥା ପୁରା।
ଆମ ଟ୍ରେନିଂ ଅଫିସ୍ ଟ୍ରେନିଂ ପିରିୟଡ଼ ମନେ ଅଛି ନା ଆମେ ଯେଉଁ ଚାକିରି କରିଥିଲେ ଯେଉଁଠି।
ହଁ ହଁ। ହଁ ସେଇଟା ତ ଆଉ ଭୁଲି ହବ ନା।
ହଁ ସାଢ଼େ ଦଶଟାରୁ ଆମେ ଆସିକି ବସିଥିବା।
ସେ ଚେୟାର ଟେବୁଲ ଫଟୋ ଭିଡିଓ ସବୁ ମୋର ଗୋଟେ ଗୋଟେ ଅଛି। ମୁଁ ତ କେବେ ବି ମୋର ଆଜିିକି ହେଇଯିବ ଛଅ ସାତ ବର୍ଷର ମୋର ଆଇଟି ମୁଁ ସେଇ ଗୋଟିଏ ଆଇଟି ହିଁ ଚାଲୋଉଛି। କେବେ ଚେଞ୍ଜ କରରେନା କାହିଁକିନା ମୋତେ ଭୁଲିକି ଭୁଲି ଯାଆନ୍ତି କିନ୍ତୁ ମୋ ମୁଁ ଯାହାକୁ ସେ ଶତ୍ରୁ ମିତ୍ର ହେଉ ମୁଁ କେବେ ଭୁଲି ପାରେନା। ସବୁବେଳେ ମନେ ରହେ।
ଆଉ ଜଣେ ଯୋଉ ବଡ ଭାଇ ଜଣେ ଥିଲେ ଭଲ ମଜାକ
ହଁ ସେଇବା ସେ ଆମର ସେ ପଣ୍ଡା ହ ବହୁତ ବଢ଼ିଆ ମଜା
ହଁ।
ଏତେ ମଜା କରନା ହଁ ହଁ ନାତ ପୁରା ଫେମସ୍ ହେଇଯାଇଥିଲା ତାଙ୍କର।
ତାଙ୍କର ବଡ଼ ଭାଇ ଭଳିଆ।
ହଁ ସେ ବି ଭଲ ଗାଇଡ଼୍ କରନ୍ତି ସବୁ ଫ୍ରିଷ୍ଟ ସବୁ ନିଜେ କାମ କଲେ। ତମେ ତ ଆସିନଥିଲ ଯୋଉ ଆମର ଚିକେନ ପକୋଡ଼ା ବେଳେ ସେଠି ଯଉ ମଜା। ଅଲଗା ପ୍ରକାର ମଜା ହେଲା ସେଠୀ। ଏଇତ ପାଣି ଟେନସନରେ ତମେ ପ-ପଛରେ ରହିଗଲା ଆଉ। ଆମର ରାତି ବହୁତ ମଜା ହେଲା।
ହଁବା। ସେ ମୋଜା ଆଉ ମିଳିବନି। ଖାଲି ଭାବି ହେବ ଗୋଟେ ଟାଇମ୍ ଥିଲା ଆମେ ବୁଲିଥିଲେ।
ହଁ। କିନ୍ତୁ ଗାଁ ରେ ମେନ ହେଲା ଆମେ ଯଦି କାହାକୁ କହୁଛନ୍ତି ଚାଲ ଯିବା ଏଠି ଯିବା ସେଠି ଯିବା ସେ ବାହାରୁଛନ୍ତି ମେନ୍ ହେଲା ଗାଁ ରେ ଯେହେତୁ ରହୁଛନ୍ତି ଆମେ ପଇସା ପ୍ରବ୍ଲେମ୍ ଇଏ ପ୍ରବ